ହଁ।
କଣ କରୁଛ?
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ। କଣ କରୁଛ?
ଏ ଏଇଠି ଚା ଫା ପିଇକି ବସଛୁ ଆଉ। ତମେ କଣ କରୁଛ?
ଆଉ ବର୍ଷା କେମିତି, ନାଇଁ ଏଠି ଗଡ଼ିଚୁ, ବର୍ଷା ହେଉଛି?
ହଁ ବର୍ଷା ମାନେ ଶହେ ଶହେ ପୁରା ଆଉ।
ଓହୋଃ। ଆମର ତ ଇଆଡ଼େ ସ୍ନାନ ପୂର୍ଣ୍ଣିମା ତା ପରଦିନଠୁ ତ ହଉଛି ବର୍ଷା ଆଉ। ନା ଛାଡ଼ୁଚି ନା କିଛି ହଉଛି। ଆଉ କଣ ରୋଷେଇ ବାସ?
ଏମିତି ବର୍ଷା ଯେ ପୁରା ବର୍ଷା ଘର ଲୋକଙ୍କୁ ବାହାର କରିହଉନି। ଛୁଆ ବି ଆଜି ସ୍କୁଲ ଯାଇ ପାଇ ହଁ ଆଜି କଣ କହୁଛନ୍ତି ଅରୁଆ ଭାତ, ଡାଲମା ହେରିକା କରିବାକୁ ଆଉ କା ବର୍ଷା ପକଉଛି ଆଉ କଣ କରିବା ଆଉ ଉଷୁନା ଭାତ ଗୁରା ଚୁଲିରେ ହବ ବର୍ଷା ପକଉ ଯେ ରାନ୍ଧି ପାରିବାନି କଣ କରିବା ଦେଖିବା କେମିତି ଚେଷ୍ଟା କରି କରିବା ଆଉ। ହେଇ ନାଇଁ ରୋଷେଇ ଚା ଫା ଜଳିଖିଆ ହେରିକା ଖାଇଛୁ, ଆଉ ବର୍ଷା ପକଉଛି ଛୁଆ କୋଉଠି ସ୍କୁଲ ଯିବେ ସବୁ ଘରେ ଅଛନ୍ତି।
ଆଜ୍ଞା।
ଆଉ ତମେ କଣ ଖାଇ ଖିଆପିଆ ସଇ ଲାଣି।
ହଁ ଖିଆପିଆ ସାରିକି ଏଇଠି ଗଢଛୁ ଆଉ ଆମର ବି ସେଇ ଆଁ ରୋଷେଇ ହବ ଆଉ ରୁଟି କରାହବ ଆଉ କଣ କରିବ ଭାତ ତ ହେଇପାରିବନି। ଚୁଲି ତ ଲାଗିବନି ଆଉ ଭାତ ଯୋଉ ରୁଟି ଦିଟା କରିବୁ ଭଜା ଟିକେ କରିବୁ ଆଉ। ଖାଇବ। ଆଉ ଶନିବାରେ କୋଉ ମନ୍ଦିର ଯାଅ?
ହଁ ଶନିବାର ଆମ ଘର ପାଖରେ ଗୋଟେ ଶନି ମନ୍ଦିର ଅଛି ସେଇଠୁ ଅଇକା ଆଳ ଆଳତି ଫାଳତି ସାରି ଭୋଗରାଗ ଖାଇ ଆଉ ପୂଜା ହେରିକା ଆଳତି ହେଉଥିଲା ଆ ସନ୍ଧ୍ୟ ମାନେ ଦିଇ ପହରେ ସକାଳ ଆଳତି ଫୁଲ ଫୁଲ ଗୁନ୍ଥା ହେଲା ସମେତେ ସବୁ
ଆଜ୍ଞା।
ମାନେ ଆମରି ଗାଁ ରୁ ସବୁ ଫୁଲ ଦେଇକି ଯାଉଛନ୍ତି ଦି ଚାରିଜଣ ସ୍ତ୍ରୀଲୋକ ଆମେ ବସିକି ଫୁଲ ଗୁନ୍ଥିଲୁ ଆମ ନନା ବି ମାନେ ଆମ ଗାଁ ରେ ଯୋଉ ପୂଜା କରନ୍ତି ଯୋଉ ନନା ସେ ନନାଙ୍କର ଟିକେ ଅଣଶୁଦ୍ଧିଆ ହେଇଯାଇଛି। ସେଥିପାଇଁ ଆମର ଏଇ ମନ୍ଦିରର ନନା ଯୋଉ ପୂଜା କରୁଛନ୍ତି ଲେଟ୍ ହଉଛି ଟିକେ ପୂଜା ଆଉ ସେଇ ପାଇଁ ଛଅଟା ନ ବାଜୁଣୁ ଆ ପୂଜା ସରିଯାଏ ଆଜି ଟିକେ ଲେଟ୍ ହେଲା କାରଣ ସେ ନନା ସବୁ ଆମ ତିନିଟା ଚାରିଟା ଗାଁ ରେ ଠାକୁର ଅଛନ୍ତି ସେ ନନା ପୂଜା କରନ୍ତି ତାଙ୍କର ଯେହେତୁ ଅଣସୁଧୀଆ ସେ ପୂଜା କରିପାରୁନାହାନ୍ତି ଏଇ ନାନା ପୂଜା କରିବେ ମନ୍ଦିର ପୂଜା କଲା ଟିକେ ଲେଟ ଆମେ ସବୁୁଗୁନ୍ଥି ଗୁନ୍ଥି ଗାନ୍ଥି ସେ ଭିତରେ ବସିଥିଲୁ ନନା ଆସିଲେ ଫୁଲ ହାରିକା ଚଢ଼େଇଲେ ଆଳତି ତି କଲେ ଭୋଗରାଗ କଲେ ସେଇଠୁ ଆଳତି ଦେଖି ଭୋଗରାଗ ସନି ପୂଜା ହେଲା ପୁଣି ମଙ୍ଗଳା ମନ୍ଦିର ସିଏ ପୂଜା ହେଲା ହନୁମାନ ପୂଜା ହେଲେ ସବୁ ପୂଜା ହେଲେ।
ଆଜ୍ଞା। ନାଇଁ ଆସ କୋଉଦିନ ଖାନନଗର ବସଷ୍ଟାଣ୍ଡ ପାଖକୁ ଆମ କାଳୀପୂଜା ବି ଦେଖିବ। ଶନି ମନ୍ଦିର ପୂଜା ଶନିବାର ବଡ ଆଳତି ହୁଏ ବହୁତ ଭିଡ ହୁଏ ସନ୍ଧ୍ୟାବେଳେ।
ଆଜ୍ଞା।
ଆସିବ କେତେବେଳେ ଯିବ ବୁଲେଇକି ନେଇକି ଆସିବି ଆପଣଙ୍କୁ ଆଉ
ଆଜ୍ଞା।
ଆପଣଙ୍କ ଘର କୋଉଠି?
ଆମ ଘର ଏଇ ଯୋଉ ତିଶୁଳିଆ ମୁଣ୍ଡ ମୁୁହାଣ ତିଶୁଳିଆ ଛକ ମୁଣ୍ଡ ମୁହାଣ, ସେ ବାଙ୍କି ସାଇଟି ସେଇଠି ଆମ ଘର ଏଇ ମୁଣ୍ଡ ମୁହାଣ।
ଆଜ୍ଞା ଆଉ ଆପଣ କଣ ବିଜନେସ୍ ଫିଜନେସ୍ କରୁଛନ୍ତି ନା ନା ନାଇ?
ନା ଆମେ ହାଉସ ୱାଇଫ୍ ବିଜନେସ୍ କିଛି କରିନୁ ଏଇ ଗୋଷ୍ଠୀ ତରଫରୁ ଆଣିଚୁ କିଛି କାମ କରିବୁ ବୋଲି ଏଇ ପାମ୍ପଡ଼ ଆ ଚାର ଏଗୁରା ସବୁ କରୁଛନ୍ତି ନା ଆମେ ସେଇ କାମ ଆଣୁଚୁ କରୁଚୁ ଆ ଚଉଦ ଚଉଦ ଜଣ ସ୍ତ୍ରୀ ଲୋକ। ପାମ୍ପଡ ଫାମ୍ପଡ ତିଆରି ଆଉ ତାପରେ ଆଚାର ସବୁ ପ୍ରକାର ସବୁ ଯୋଉ ସିଜନରେ ଯୋଉ ଆ ଆଚାର କରନ୍ତି ସେ ଆଚାର ଆମେ କରୁଚୁ ଆଚାର ରେସିପିଟା ଜାଣିଛନ୍ତି?
ନାଇଁ ନାଇଁ ଆପଣ କହୁନାହାନ୍ତି।
ହଁ ଆଚାର ଫାଷ୍ଟ ଆମ୍ବକୁ କାଟିଦେବେ ଟିକେ ଫ ପ୍ର ତମେ ଧୋଇଦେବେ ଗୋଟିକିଆ ଧୋଇକି କନାରେ ପୋଛିଦେବେ ଯେମିତି ପାଣି ରହିବନି ପାଣି ରହିଲେ ବର୍ଷକ ଯାକ ଆମେ ଆଚାର ରଖିବା ନା ଖରାପ ହେଇଯିବ ସେଇଥିପାଇଁ ତାକୁ ଭଲସେରେ ପୋଛିଦବା ଧୋଇକି ଟିକେ ପାଣି ଇଗଲେ ତାକୁ ପୁରା କାଟିଦବ ଯେମିତି ମାନେ
ଆଜ୍ଞା।
ଯୋଉ ଭଳିଆ କାଟନ୍ତି ଆଚାର କଲାବେଳେ ସେମିତି ଆମ୍ବକୁ କା କାଟିଦବ, କାଟିିକି ତାକୁ ନୁଣ ହଳଦୀ ଦେଇ ଗୋଟାଏ ଦିନ ଟିକେ ଖରା ଦେଇଦବ। ଯେମିତି ଖରା ବାଜି ଆସିବ ତାପରେ ତାକୁ ମସଲା ତିଆରି କରିବା ଆଣିକି କଣ ଯୋଉ ଜିରା ମେଥି ଆଉ ଯୋଉ ପାନମଧୁରୀ ସେଇଠୁ ଇଏ କଣ କରିବା ମେଥି ସେଥିରେ ପକେଇବା ଜିରା ଲଙ୍କା ସବୁ ଗୋଟେ ପାଉଡର ତିଆରି କରିବା ସେ ପାଉଡର ଭାଜିକି ସେଗୁରା ସବୁ ଭଜା ହବ। ଧନିଆ ଆଉ ସୋରିଷ ସେସବୁ ଟିକେ ଟିକେ ଭଜା ହେବ ଭଜା ହେଇକି ଥୁଆ ହେବ। ପାଉଡର ହେଇକି ନାଇଁ ନାଇଁ ଶୁଖିଲା ପାଉଡର ଟା ହବ ପା ସେଇଠି ଅଳ୍ପ ଅଳ୍ପ ଉଷୁମ ଟିକେ ହବ ସେ ସବୁ ମସଲା ସବୁ ଉଷୁମ ଗ୍ରା ଗ୍ରାଇଣ୍ଡିଗ ହେଇ ଥୁଆ ହବ। ତା ପରେ ଗୁଡ ପାଗ ହବ, ଗୁଡ଼ପାଗ ହେଇଗଲେ ଗୁଡ଼ ପାଣିରେ ପକେଇ ଦେଖିବେ ଗୁଡ ଟା ଅଠା ଧଇଲାନି ନା ନାହି, ଯଦି ଟିକେ ମାନେ ସ୍ଲାଇଟ ବେଶୀ ଅଠା ନୁହଁ ଅଳ୍ପ ଟିକେ ହାତ ଅଛି ମାନେ ଇଏ ଲାଗୁଥବ ସେଇଠୁ କଣ କରିବେ ଯୋଉ ଆମ୍ବ ରଖିଥେବେ ସେ ଆମ୍ବକୁ ପକେଇଦେବେ, ପକେଇ ଟିକେ ଘାଣ୍ଟିକି ଘାଣ୍ଟିବେ ଘାଣ୍ଟିବେ ଟିକେ ନାକୁ ଘାଣ୍ଟିକି ତତଲା ଇଏରୁ କାଢିଦେବେ ତା ଦେହରେ ଯୋଉ ପାଉଡର ସବୁ ଜିରା ପାଉଡ଼ର, ଧନିଆ ପାଉଡ଼ର, ଲଙ୍କା ପାଉଡ଼ର ସବୁ ଯାହା ରଖିଥିବେ ମାନେ ଯୋଉ ଭାଜିକି ପାଉଡ଼ର କରିକି ତାକୁ ସେଇଥିରେ ପ ପକେଇ ପକେଇକି ଗୋଳିବେ ପଛରେ ମେଥି ଯୋଉ ବାଟିଥିବେ ତାକୁ ପକେଇବେ କାରଣ ବାସ୍ନାଟା ଭଲ ହୁଏ, ମେଥି ଟାକୁ ପକେଇବେ, ପକ ପକେଇ ଗୋଳିବେ ଫୁଟେଇକି ରଖିଥିବେ ସୋରିଷ ତେଲ ସେ ସୋରିଷ ତେଲ ଫୁଟାରେ ସେ ଯୋଉ ଆଚାର ପାଗ କରୁଥେବେ ସେଇଥିରେ ଦେଇ ଘାଣ୍ଟିବେ ତାପରେ ବନିରେ ପୂରେଇକି ମାନେ ଯେତେ ଥର ତମେ ଖରା ଯେତେ ଥର ଦେଇପାରିବ ମିନିମମ ତାର ଦିଟା ଖରା ଦରକାର ଯଦି ଦିଟା ରୁ ଅଧିକ ଦେଲ ବି ଆହୁରି ବଢିଆ।
ବୋଟଲରେ ବୋତଲରେ
ଆଜ୍ଞା। କାଚ ଜଲି କାଚ ବୋତଲରେ ବନ୍ଦ କରି ଖରାରେ ସ ଥୋଇବେ। ଯେତିକି ସମୟ ଶୋଇବେ ତଥାପି ବହୁତ ହେବେ ପାଣି ଅଂଶ ନା ଆଉ ମାନେ ଯୋଉ ବା ପାତ୍ରରେ ଶୋଇବେ ସେଥିରେ ପାଣି ହେଇନଥିବ ଯଉଠି ରଖିବେ ସେଠି ଅସନା ଜାଗା ହେଇନ
ଆପଣ ତ ଏତେ ଭଲ ଭଲ ରେସିପି ଯା ଛନ୍ତି ଆପଣ ହାଉସ ୱାଇଫ ନିଜେ କହୁଛନ୍ତି। ଆପଣ ୟୁଟ୍ୟୁବରେ ଏମିତି ରେସିପି କରିକି ଛାଡୁନାହାନ୍ତି।
ଆଜ୍ଞା କଲେ ହେବ ନା ଘର ପ୍ରେସର ମାନେ ଘର ଇଏ କରିବି ଛୁଆ ପିଲା ଅଛନ୍ତି ତାଙ୍କ ସେ ଗୁରା କଲାବେେଳକୁ ଗୋଟେ ଲୋକ ନିହାତି ମୋ ପାଖରେ ରହିବା କଥା ମୁଁ ଏକଲା ଲୋକ ନା। ସେଇ ଭିଡିଓ ଟା ମୁଁ ଯଦି ପୋଷ୍ଟ କରିବାକୁ ଚାହିଁବି ତାହେଲେ କିଏ କ୍ୟାମେରା ଧରିବ କିଏ କହ ଧଇଲେ ମୁଁ କରିବି ମୁଁ ତ ଏକଲା ଧରିକି କରିପାରିବିନି ନା। ଛୋଟ ଛୋଟ ଛୁଆ ଆଉ କିଏ ଅଛନ୍ତି ହଁ ଧରିବ ମୁଁ ସେ ରେସିପିଟା ୟୁଟ୍ୟୁବ୍ କି ଇନଷ୍ଟା କୋଉଥିରେ ଛାଡିବି ନଣ ତ ବଡ ନଣନ୍ଦ ତ ବାହା ହେଇ ଯାଇଛନ୍ତି ସିଏ ଆଉ ଭାଣିଜୀ ଅ ଛ ଥିଲେ ଯେ ସିଏ ତାଙ୍କ ଘରକୁ ପଳେଇଲେ ଟିକେ ଆଉ ଆଉ କଣ କରିବା ଆଉ ଏକଲା ମଣିଷ ଯେତିକି ଆଉଚି ହେତିକି କରୁଛି ଆଉ।
ଆମର ଟ୍ୟାଲେଣ୍ଟ ଅଛି ମାନେ ଆମେ ଲୋକମାନଙ୍କ ସାମ୍ନାରେ ଦେଖ ଖେଇବା ଟା ନିହାତି ଦରକାର ଠିକ ଅଛି। ଆଉ ଆପଣଙ୍କୁ ତ ଏତେ ଭଲ ରେ ଆପଣ ୟୁଟ୍ୟୁବ ରେ ବି ପକେଇ ପାରିବେ ଠିକ ଅଛି। ୟୁଟ୍ୟୁବ ରେ ତ ଛାଡନ୍ତୁ ନହେଲେ ଇନଷ୍ଟାରେ ପକାନ୍ତୁ ଆଉ ପ୍ରାୟ ଦେଖୁଥିବେ ଥର ଯାହାକୁ ୟୁଟ୍ୟୁବ ମାନେ ଭିଡିଓ କରି ଆସୁନି କି ୟୁଟୁବ ର କିଛି ସର୍ଟ ନେଇକି ପକେଇ ପାରୁନାହାନ୍ତି ଏଥର ସେ ଇନଷ୍ଟାରେ ପକେଇ ଦଉଛନ୍ତି ଦେଖୁଛନ୍ତିନା। ଲୋକ ମାନେ ଭଲ ପାଇବା ଦେଇକି ତାଙ୍କର ଫୋଲୋର୍ସ ବଢୁଛି ପଇସା ଇନକମ କରୁ ଛନ୍ତି କରଛନ୍ତି ନା ନାଇଁ ସେମତି। କିନ୍ତୁ ଆ ଏଥିପାଇଁ ଜଣଙ୍କ ପାଇଁ ଦି ଜଣ ଦରକାର ଜଣେ କ୍ୟାମେରା ଧଇଲା ଜଣେ ବେଗି ଜଣେ ରୋଷେଇ କଲା। କି ଜଣେ ଭିଡିଓ ଏଡିଟ କରିବା ଜାଣିବା ଦରକାର ଆମେ ତ ଏଡିଟ ଜାଣିନେ ନା।
ମାନେ ଗୋଟେ କଥାରେ ଗୋଟା ହାତରେ କେବେ ତାଳି ବାଜେନି ନା ଦିଟା ହାତ ବାଜିଲେ ଯେ ଳିବ ସେମିତି ମୋ ପାଖେ ସପୋର୍ଟ କରିବାକୁ ଲୋକ ଥିଲେ ମୁଁ ନିଶ୍ଚୟ କରନ୍ତି କାମ ହେଲେ ଯେହେତୁ କେହି ନାହାନ୍ତି ଆ କଣ କରିବି ଏକାଲା ମଣିଷ ଯେତିକି ପାଉଛି ସେତିକି କରୁଛି ଆଉ।
ହ।
ଆପଣ କହୁଛନ୍ତି ଯଦି ଥରେ ଚେଷ୍ଟା କରିବା କରିକି ଦେଖ
ହଁ ନାଇଁ ଚେଷ୍ଟା କରିବା ଟା ନିହାତି ଦରକାର ଠିକ ଅଛି। ଆଉ ଗୋଟେ କଥା ଏମିତି ତ ରେସିପି ଆପଣ କରୁଛନ୍ତି ଦୁଇରେ କିଛି ୟୁଟ୍ୟୁବ ଫ୍ୟୁଟ୍ୟୁବ ରୁ ସର୍ଚ୍ଚ କରିକି ଆପଣ ନିଜେ ଦେଖିବେ ଯେ ଯେ ନାଇଁ ମାନେ ଦେହ ଟାକୁ ହେଲ୍ଦି କେମତି ରଖନ୍ତି କି କଣ? ଏଗରା ନିଶ୍ଚିନ୍ତ ଦେଖିକି ୟୁଟ୍ୟୁବରେ କି ଇନଷ୍ଟାରେ ପକେଇ ପାରିବେ ନାହିଁ ଦେହଟା ଏମିତି ହେଲ୍ଦି ରଖିବାକୁ ଗଲେ ହବାକୁ ଏମିତି ଖାଅ କି ସେମତି ଇଏ କର ସେଗରା ବି କହିପାରିବ।
ଆଜ୍ଞା ହଁ ଅଛି କିଛିଟା। ଏଇ ଯେଉଁ ଆଜିକାଲି ଛୋଟ ଛୁଆ ମାନେ ବୟସ ବି ହେଇନଥିବ ମିନିମମ୍ ଦଶ ବାର ବର୍ଷ ଦଶ ଚଉଦ ବର୍ଷ ହେଲାରୁ ଚୁଟି ଯେଉଁ ପାଚି ଯାଉଛି। ସେଇଥି ପାଇଁ ଆଜିକାଲି କେମିକାଲ୍ ମାର୍କେଟ ରୁ କେମିକାଲ ରଙ୍ଗ ବାହାରୁଛି ଆମେ ତାକୁ ନ ବ୍ୟବହାର କରି ହାତରେ ଯଦି କିଛିଟା ଜିନିଷ ତିଆରି କରି ଲଗେଇବା ମୁଣ୍ଡରେ ସେ କଳା ବି ହେବ ଚୁଟି ବି
ଆ ନାଇଁ ନାଇଁ କିଛିଟା ଜିନିଷ ନୁହେଁ ଏବେ କରିବାକୁ କଷ୍ଟ ହଉଛି ମା ମାନଙ୍କୁ ଠିକ ଅଛି। ଯେପରିକି ଚାରି ପାଞ୍ଚଟା ଆମେ ନଡିଆ କିଣିକି ଆଣିକି ନିଜ ହାତ ନିଜ ହାତେରେ ଆମେ ଆଣିକି ଯଦି ତେଲ ମାରିକି ଆମେ ସେଇ ତେଲ ଲଗେଇବା ଆମେ ଚୁଟିଆଉ ପାଚିବ ପଚିବ କୁହ? ପଚିବନି ନା ସେମତି ଆମେ କାହିଁ ବାହାର ଦିନ କିଣିବା କାହିଁକି ଆମେ ବାହାର ଜିନିଷ କିଣୁଛେ ସତ କିନ୍ତୁ ଆମ ପାଇଁ ପ୍ରୋବ୍ଲେମ କିଣିବାର ସ ମାନେ ଇଏ ହଉଛି ଠିକ ଅଛି ଆମେ ପଇସା ଦଉଛେ। ରୋଗ କିଣୁଛେ ଆମେ ପଇସା ଦଉଛେ ଆମ ଦେହ ଖରାପ କରୁଛେ। ଠିକ ଅଛି ଆମେ ପଇସା ଦେଇକି ସବୁ କିଛି କରୁଛେ। ସେମତି ଆମେ ଯଦି ଚିନ୍ତା କରିବା ନାଇଁ ଏଇ ଜିନିଷ ଟା ଆମେ ଘରେ କରିବାକୁ ତାହେଲେ ସବୁଠୁ ଭଲ ହବ ଆଉ ଲୋକମାନେ ତ ଆ ଟିକେ ହେଲେ ବୁଝୁନାହାନ୍ତି ନା
ଆଜ୍ଞା ଆଜ୍ଞା।
ହଉ ହୁଁ।
ହଁ ହଉଛି ମାନେ ଆୟୁର୍ବେଦିକ ଜିନିଷ କେତେ କଣ କରିକି ବିକ୍ରି କରୁଛନ୍ତି ଚା ପାଇଲା ହେଲେ ମାଆ ମାନେ ଟିକେ ଯତ୍ନ ନେଇପାରୁନାହାନ୍ତି ଆଉ କଣ କରିବା। କେତେ ଜିନିଷ ବାହାରିଲାଣି ମାନେ ସବୁ ମୁଣ୍ଡରେ ଆଜିକାଲି ଚାହା ପତି ସାମ୍ପ ଗୋଳିକି ସାମ୍ପ କଲେ ହେ ମାନେ ଚୁଟି ଛିଡିବନି। କେତେ ମାନେ ଇଏ ହେବ ଡେଭଲପ୍ କରିବ। କଳା ରହିବ, ଚୁଟି ପୁରା ସାଇନ୍ ରହିବ, ମାନେ କେତେ କଣ ରହୁଛି।
ଆପଣ । ଦେଖ ଆପଣ ବି ଦେଖୁଥିବେ ଇନଷ୍ଟା କି ୟୁଟ୍ୟୁବୁ ଫିଟୁବ ଚଲଉଥିବେ ଯଦି। ଆପଣ ବି ଦେଖୁଥିବେ କେତେ ପ୍ରକାର ଜିନିଷ କହୁଛନ୍ତି ଝିଅ ମାନେ, ତାଙ୍କ ଚୁଟିକୁ ଯୋଉଟା ସୁଟ କଲା ସେ ସେଇଟା କହୁଛନ୍ତି। କଉଟ ନା ନାହିଁ?
ପିଆଦ ରସ, କି ଚା ପତି, କି ମନ୍ଦାରପତ୍ର, କି ଆଲୋଭେରା ଜେଲ। ଆଉ କିଏ କୋଉ ସାମ୍ପ କିଏ ନଡିଆ ତେଲ ମେଥି। ମୋରେ ପ୍ରତ୍ୟେକ ପ୍ରକାର ବିଭିନ୍ନ ପ୍ରକାର ଯାହାର ଯେଉଁଟା ସୁଟ୍ କରିବ। ପ୍ରତ୍ୟେକ ମଣିଷର ସୁଟ୍ କରିବ ନା ଏ ଜିନିଷଟା ଆମେ କହିବାନି କେତେଟା ଜିନିଷ?
ଆଜ୍ଞା ଆଜ୍ଞା ସେମିତି। ଏତେଟା ଜିନିଷ ଆମ ମୁଣ୍ଡକୁ ଧର ଆମକୁ ଇ ନଡିଆ ତେଲ, ରନ୍ଧା ନଡିଆତଲ ମା ଶୁଟ କରିବ, ଆମ ନଡିଆ ତେଲ ଇଏ ହବନି ଠିକ୍ ଅଛି।
ଆଜ୍ଞା। ।